ହଁ ଆଉ କଣ କରୁଥିଲ କି?
ଏଇ ଭାଇ ବୁଲୁଥିଲି ଆଉ ତମେ କଣ କରୁଥିଲ?
ଆମେ ଆଇଥିଲୁ ଟିକେ ଆଡେ ଆମର ଗୋଟେ ପାହାଡ ଆଡେ ଆଇଛୁ ଆଉ ଆମର ଗାଁ ପାଖ।
ଓହୋ ସେଆଡେ କଣ ଆଉ ଖରା ମରା।
ଆଁ।
ଖରା ଦିଆ ଦିଇ କରିଛି ନା ନାଇଁ।
ନା ପୁରା କାଆଁଳିଆ ପାଗ ବଢିଆ ଥଣ୍ଡା ଥଣ୍ଡା ପବନ ଦଉଛି।
ହଁ ଇଆଡେ ବି ସେମିତି ଥଣ୍ଡା ପବନ ବାଜୁଛି ଆଉ କଣ ଖିଆପିଆ ସଇଲାଣି ତମର?
ହଁ ତମେ ବି ଖାଇସାଇଲଣି?
ହଁ ସେମତି ଖାଇକି ଟିକେ ଆଇଥିଲୁ ଆଉ ତମେ କଣ ଖାଇଚ?
ଆମେ ଆମ ଏଇକର ଗୋଟେ ଆମର କୁଡିଆରେ ଗୋଟେ ବଢିଆ ଦେଶୀ ଦହିବରାକୁ ଘୁଗୁନି ଇଟିଲୀ ମିଳୁଛି ଆମର ଜଣେ ଅଛନ୍ତି ବୁଢା ବ୍ୟକ୍ତି ବନଉଛନ୍ତି ଆଉ।
ଓହୋ ଆମେ ତ ଇଟିଲି ମିଟିଲି ଟିକେ ଖାଇକି ବୁଲୁଛୁ ଆଉ।
ଆଉ କଣ ଖବର ସବୁ?
ସେମିତି ଭଲ ଚାଲୁଚି, ଆଉ କଣ କେମିତି ତମର ଗାଁ କଥା ଟିକେ କୁହ।
ଆମ ଗାଁ କଥା କଣ ଏବେ ଏବେ ତ ଯାଇଛି ରଜ। ତା ପରେ ପରେ ସେଇ ରଜରେ ମହୋତ୍ସବ ହଉଥିଲା।
ହଁ।
ସବୁ ଆମର ପିଲାମାନେ ଯେ ସବୁ ଥିଲେ ଆଗ୍ରହ ହେଇକି ଥିଲେ ରଜ ଆସିବ। ଯିବୁ ଆମେ ସବୁ କାମ କରିବୁ।
ଆଉ ଦୋଳି ଫୋଳି କଣ ପଡ଼ିଥିଲା?
ଦୋଳି ଆମର ଏକରେ ଚକିରି ଦୋଳି, ରାମ ଦୋଳି ଆଉ ଟ୍ରେନ ଦୋଳି ଆଉଏଟା କଣ କୁହାଯାଏ ଯଉଟା ଡେଇଁ ବେ ମ ଗୋଟେ ସ୍ପ୍ରିଙ୍ଗ ଟେ ଲାଗି ଥୁଅ ସେ ଡେଇଁବେ ସେ ଦୋଳି ଆଉ ବେଲୁନ ଦୋଳି।
ହୁଁ।
ଏମତି ବିଭିନ୍ନ ପ୍ରକାର ଦୋଳି ପଡିଥିଲା ଆଉ।
ଆଉ ଭଲ ତମ ଧୁମଧାମ ହଉଛି ଏଆଡେ ରଜ।
ଆଉ ପୁରା ହେବୀ ଦୁମଧାମ ହେଉଛି ଏ ଯୋଉ ପ୍ରତିଯୋଗିତା ବି ହଉଥିଲା ଆମର ଏକରେ। ବାଟି ଚାମଚ। ପୁଚି ଖେଳ, କବାଡି, ମ୍ୟୁଜିକ ଚେୟାର। ଆମ ଗାଁ ରେ ଯେତକ ସବୁ ମହିଳା ମାନେ ସେମାନେ ଖେଳୁଥିଲେ ସବୁ ମ୍ୟୁଜିକ ଚେୟାର।
ଆଚ୍ଛା ଆଉ ସିଏ ଆମର ରଜରେ କୁଆଡ଼େ ବୁଲାବୁଲି କରୁଥିଲ?
ହଁ ଆମେ ବୁଲାବୁଲି କରୁଛୁ ଯାଇଥିଲୁ ଆମେ ସିଆଡେ ଆମର ମିନି କେଦାରନାଥ। ଯାଇଥିଲୁ ଆମର ଏଇଠୀ ଗୋଟେ ଅଛି।
ଆଛା। ହଁ ଆମ ଆଡେ ବି ସେମିତି ଦୋଳି ଫୋଳି ପଡିଥିଲା ଇଆଡେ ପୁରା ଧୁମଧାମ ରେ ଆମର ଇ ହୁଆଡେ ଇଆଡେ ହୁଏ। ନା ଛୁଆ ମଜା ମସ୍ତି କରନ୍ତି। ନା ଆମର ଶିବ ମନ୍ଦିରରେ ହୁଏ ରଜ ମହୋତ୍ସବ।
ହଁ।
ଆଉ ପାର୍କରେ ବି ବହୁତ ଲୋକ ହୁଅନ୍ତି।
ହଁ।
ନା ତମର ପାର୍କ ଫାର୍କ ତମ ଗାଁ ଆଡେ ଅଛି ନାହିଁ।
ହଁ ଆମ ଗାଁ ପାଖରେ ଗୋଟେ ପାର୍କ ଅଛି। ସେରା ସବୁ ବର୍ଷ ତ ବହୁତ ଭିଡ ହୁଅନ୍ତି କିନ୍ତୁ ଏ ବର୍ଷ ଏତେ ହେଇନଥିଲେ ଯେମିତି କି ସବୁ ଗାଁ ରେ ଏ ବର୍ଷ ହେଲାଣି ଗାଁ ପିଛା ମହୋତ୍ସବ କରୁଛନ୍ତି।
ହଁ ହଁ।
ସେ ଛୋଟ ହଉ କି ବଡ ହଉ। ଯେମିତି ହେଲେ ବି ସେ ତା ଦି ଚାରିଟା ଦୋଳି ପକେଇକି ବି କରୁଛନ୍ତି।
କରୁଚନ୍ତି।
ହୁଁ।
ଆଚ୍ଛା ଆଉ ତମର ଇଆଡେ ଶିବ ମନ୍ଦିର ସବୁ ଅଛି ମନ୍ଦିର ଫନ୍ଦିର ତମ ଗାଁଆଡେ ବହୁତ ଅଛି।
ହଁ ଆମ ଗାଁରେ ଅଛି ଏବେ ଆମ ଗାଁ ରେ ଗଲା ଶିବ ମନ୍ଦିର ପଚିଶ ଟା ବହୁତ ଧୁମଧାମରେ କରାହେଇଥିଲା ଯେମିତି କି? ଚାରି ଦିନି ଆଗରୁ ମନା ବଜାର ଗୋଟେ ପକା ହେଇଥିଲା।
ହଁ ହଁ।
ସେଥିରେ ବିଭିନ୍ନ ପ୍ରକାର ଦୋଳି ପଡିଥିଲା।
ଆଚ୍ଛା।
ତାପରେ ଯୋଉଦିନ ଆସିଲା ଆମର ଠାକୁରଙ୍କର ପ୍ରୁ ମାନେ ଶେଷ ଉ ପ୍ରତିଷ୍ଠା ମାନେ ଯୋଉଦିନ ଯାଇକି ସ୍ଥାପିତ ହେବେ ଶିବ ଟାକୁର। ସେଦିନ ଆମ ଗାଁରେ ବାଜା ବାଣ ଡିଜେ ସବୁ ଆସିଥିଲା ଆମ ଗାଁ ଲୋକ ସବୁ ଯେତେବେଳେ ସବୁ ମହିଳା ଆଉ ଯୁବକ ସମସ୍ତେ ଖୁସିରେ ନା ଚି ପୁରା ଏଞ୍ଜୟ କରିକି ଠାକୁରଙ୍କୁ ନେଇ ଯାଇକି ସ୍ଥାପିତ କରିଥିଲେ।
ଓହଁ ତାହେଲେ ତମେ ଜାଗରକୁ ତାହେଲେ ଏଇପାଳି ତମର ଜାଗର ତମ ଗାଁ ରେ ଧୁମଧାମ ରେ ହବ ଆଉ।
ହଁ।
ଆଛା ତାହେଲେ ଆଗରୁ କୁଁ ଗାଁ ପାଖ ମନ୍ଦିରକୁ ଯାଉଥିଲ ବୋଧେ ଆଉ?
ହଁ।
ଓ ହ।
ଆଉ ଆପଣଙ୍କ ଆଡେ କେମତି ସେମିତିଆ କିଛି ପ୍ରସିଦ୍ଧ ମନ୍ଦିର ଅଛି କି?
ହଁ ଇଆଡେ ଆମ ଶିବ ମନ୍ଦିର ଇଆଡେ ବୁଢି ଠାକୁଣୀ ସବୁଠାକୁର ଅଛନ୍ତି ଇଆଡେ ଆମ ଗରେ।
ଆମର ବି ସେମିତି ଗୋଟେ ଜାଗାରେ ଅଛନ୍ତି ମା ଗଙ୍ଗେଇ ଠାକୁର।
ହଁ ଆମର ସବୁ ଠାକୁର ଅଛନ୍ତି। ପାର୍କ ଫାର୍କ ଛୁଆ ନେ ବସିଛନ୍ତି ଏଇନ ସ୍କୁଲ ଟାଇମ ସ୍କୁଲ କୁ ତ ଏବେ ଛୁଆ ହଉଛନ୍ତି। ତ ପାର୍କୁ ଦୂରେଇକି ଟିକେ ଅଛନ୍ତି ଯେହେତୁ ସ୍କୁଲ ଅଣ୍ଡର ରେ ଯାଉଛି ପାର୍କ ଟା।
ହଁ ଆଉ ଚାରିଟା ବେଳିଆ କଣ କିଛି ଖେଳ ହଉଛି ନା ନାଇଁ?
ହୁଁ କ୍ରିକେଟ ଖେଳ ହଉଛି ଆ ତାପରେ ରାତିରେ ଭଲି ଖେଳ ହଉଛି।
ହଁ କ୍ରିକେଟ ଖେଳ ଟା କେମତିଆ କଣ ଆମେ ଟିକେ ବୁଝିପାରୁନୁ କି ଟିକେ କହିବ କ୍ରିକଟ ଖେଳ ଟା କେମି ଖେଳା ଯାଏ?
କ୍ରିକେଟ ତ ବହୁତ ଭଲ ଲାଗେ କ୍ରିକେଟ ଖେଳଟା ବାଧା ସବୁ ପଳେଇବ ଯଦି କ୍ରିକେଟରେ ଯଦି ମନ ଦେଇକି କ୍ରିକେଟଟା ଖେଳିଲ ବହୁତ ଭଲ ଲାଗେ। କ୍ରିକେଟ୍ଟା।
ହଁ।
ଆଉ ବହୁତ ଭଲ ଲାଗିବ କ୍ରିକେଟ ଟା। ତମେ ଖେଳୁନ କି ହେପଟେ?
ହଁ ଆମେ ଖେଳୁଛୁ ଆଉ।
ଓହୋ ଏ ଏତେ ତାହେଲେ ତମେ ଶିଖିନ କ୍ରିକେଟ ବିଷୟରେ ଆଉ।
ନା।
ହଁ ହଁ ନାଇଁ ଆୟଡ଼େ ଆମର କ୍ରିକେଟରେ ବହୁତ ପିଲା ଭଲ ଖେଳୁଛନ୍ତି। ଭଲ ଲାଗେ। କ୍ରିକେଟ ଖେଳ ଟା ବହୁତ ଭଲ ଲାଗେ। ଯୋଉ ହାର୍ଡ ବଲ୍ ଆମର ରହୁଛି। କର୍କ ବଲ୍ ଆମେ ସେଇ ବଲରେ ଖେଳୁଛୁ।
ଓହୋ ଆମର ଏ ଘରେ ଡିଉଜୱାଲା ଖେଳ ହେଉଛି। କୋକ ବରା ର।
ଆଁ ସହିଲା ତମେ ତ ସେପଟେ ଭଲ ତାହାଲେ ଖେଳୁଛ ଆଉ କଣ ଖେଳୁନ କହୁଛ?
ହଁ ସେଟା ସବୁ ଆମର ବଡ଼, ବଡ଼ ଷ୍ଟାଡିୟମ ଥିବ।
ଆଛା।
ସେଇ ଷ୍ଟାଡିୟମ ରେ ଆମକୁ ମାସକୁ ଥରେ ମିଳିବ ଯିବା ପାଇଁ ଆଉ।
ଓହୋ ଥରେ ତମେ ଖେଳିବ ଟୋଟାଲି ଆଉ।
ହଁ ମାସରେ ଗୋଟେ ଥର ଖେଳିବୁ। ହେଇ ଗୋଟେ ଥର ମାସ ଦିଇ ଘଣ୍ଟା ପାଇଁ ଦିଆହେବ। ।
ଓହୋ।
ଆଉ ଆପଣଙ୍କ ଗାଁ କିଛି ଟୁର୍ଣ୍ଣାମେଣ୍ଟ ଫୁର୍ଣେଣ୍ଟ ଖେଳୁଛି ନା ନାଇଁ?
ହଁ ଆମର ସବୁ ଆଡେ ତ ଏଇନା ଖେଳୁଛନ୍ତି। ଏଇପାଳି ବହୁତ ଖେଳ ଜିତିକି ଆଇଛୁ।
ଓହ।
ପାଞ୍ଚ, ଛଅଟା ଖଣ୍ଡେ ଜିତିକି ଆଇଛୁ ଫାଇନାଲ୍।
ହଁ।
ଆଉ କଣ ଏମିତି ସବୁ ଚାଲୁଛି ଭଲ ହଁ ଆଉ କଣ କହୁନ?
କଣ ଆଉ କହିବୁ ଆଉ। ଆମର ତ ଏବେ ଗଲା ତ ଏବେ। ଆଉ ଆଗକୁ ଆଉଛି ଗଣେଶ ପୂଜା। ରଜ ଗଲା।
ଆଚ୍ଛା। ତମ ଗଣେଶ ପୂଜାରେ କଣ କେମିତି ଚାଲେ ସବୁ?
ଗଣେଶ ପୂଜାରେ ଆମର ଯେମିତି ବିଭିନ୍ନ ସାହିରେ ଗୋଟେ, ଗୋଟେ ଥିବ ସଂଘ।
ଆଛା।
ସେଇ ସଂଙ୍ଘରେ ଆମର ଛୋଟଠୁ ନେଇକି ବଡ ପର୍ଯ୍ୟନ୍ତ ସବୁ କିଛି ନା କିଛି ଦାନ ଦିଅନ୍ତି କିଛି ଦିନ ପୂର୍ବରୁ ମାନେ ମାସଟେ ପୂର୍ବରୁ ଯୋଉ ଆମର ଗଣେଶ ଚତୁର୍ଥୀ ଥିବ। ଏଇଟା ଆମର ପଞ୍ଚମୀ ତିଥି ଆସେ ଆଉ। ପଞ୍ଚମୀ ତିଥି ଶୁକ୍ଳ ପକ୍ଷ ଆଉ
ଆଛା।
ସେଇ ଯୋଉ ତା ମାସଟା ପୂର୍ବରୁ ଆମର ଯୋଉ ଯୁବକ ମାନେ ସବୁ ଥାଆନ୍ତି। ବିଭିନ୍ନ ସାହିର ସଂଘ ଯୋଉ ଯୁବକ। ସେ ଯାଆନ୍ତି ଜଙ୍ଗଲକୁ। ଯୋଉଠି ମାନେ ଚିକ୍ଟା ମାଟି ଥିବ। ସେଇ ଯୋଉ ମାଟିକୁ ଆଣି ଅଗାରି ସାହାଯ୍ୟରେ ତାକୁ ଦଳନ୍ତି। ଅଗାରି ମିଶେଇକି ମିଶେଇକି ଦଳନ୍ତି। ତା ପୂର୍ବରୁ ଆମର ଯୋଉ କାରିଗର ଥାଆନ୍ତି। ସିଏ ନଡା ମାନେ କଚଡା ନଥାଏ। ଯୋଉ କଚଡା କୁ ଝୋଟ ସାହାଯ୍ୟରେ ଭିଡିକି ହଁ ତାକୁ ଆକାର ଦିଅନ୍ତି ଠାକୁରଙ୍କର।
ଆଚ୍ଛା।
ଆକାର ଦେଇକି ସେ ଯୋଉ ଯୁବ ମାନେ ଆଣି ଥାନ୍ତି। ତା ଅଗାରି ସାହାଯ୍ୟରେ ମିଶେଇକି ସେ ଯୋଉ ଆକାର ଉପରେ ଲେପ ଦିଆଯାଏ। ଲେପ ଦିଆ ହେଇକି କିଛି ଦିନ ରଖାଯାଏ। ଏକ ମାଟି ସରେ ସେଟା ଏକ ମାଟିଟା ସରିଲା ପରେ ତା କିଛି ଦିନ ପରେ ସେ ଯୋଉ ଏକ ମାଟିଟା ଫାଟିଯାଏ ଧୀରେ ଧୀରେ ଶୁଖିକି ତାପରେ ଯାଆନ୍ତି ଆଉଥରେ ସେଇ ଜଙ୍ଗଲକୁ ଯୋଉଠି ଥି ବା ଆମର ଉଇ ହୁଙ୍କା କି ସାପ ହୁଙ୍କା ଯୋଉ ହୁଙ୍କା ହେଲେ ବି ସେ ହୁଙ୍କା କା ମାଟି ଆଣିକି ସବୁ ବାଛି ଦିଅନ୍ତି ଗୋଡି ବାଛି ଦେଇକି ବାଲି ମିଶେଇକି ବାଲି ମିଶାଇକି ତାକୁ ଚିକି ମାନେ ଚକଡି ଦିଅନ୍ତି।
ହଁ।
ତାପରେ ମାଟିର ରସ ଗୋଟେ ଥାଏ ମାଟି ଯୋଉ କିଛି ମାଟି ବଳିଥାଏ ତାକୁ ରସ କରିଦିଅନ୍ତି। ଛାଣି ଛାଣିକା। ସେ ରସରେ ଆମର ଯୋଉ ସୂତା କପଡା ଯେମିତି କି ଧୋତି ନହେଲେ ନାଇ ଲୁଗା।
ହଁ।
ଏ ଏକ ମାଟିଆ ସରିଲା ପରେ ତା ଉପରେ ଦିଆଯାଏ ଯୋଉ ମଡା ସେ ବାଲିକୁ ମାଟି ହୁଙ୍କା ମାଟି ତା ଉପରେ ସେ ଯୋଉ ପ୍ଲେଟ୍ ସେ ଭଳିଆ ତାକୁ ମାରନ୍ତି ସେ ଯୋଉ କପଡାକୁ ମାଟି ବନା ହେଇଥିବ। ରସ ଭିତରେ ବୁଡ଼େଇକି। ତାକୁ ମାରିଲା ପରେ କିଛି ଦିନ ଛାଡି ଦିଅନ୍ତି ଛାଡିଦେଲା ପରେ ତାପରେ କିଛି ମାନେ ଥିବ ଚାରି ଦିନ ମଳିଆ ଗଣେଶ ପୂଜା ଆମର ଧଳା କଲର କରାଯାଏ। ଧଳା କଲର କରିସାରିଲା ପରେ ତା ପୂର୍ବ ଦିନ ବିଭିନ୍ନ ପ୍ରକାର ରଙ୍ଗ ମରାଯାଏ ଆଉ ମରା ହେଇକି ତା ମୁହଁଟାକୁ ଘୋଡେଇ ଦେଇଥାଏ ତା ପରଦିନ ତ ଆମର ତ ସବୁ ବିଦ୍ୟା ମୁଁ ମାନେ ଯାଆନ୍ତି ବହି ପତ୍ର ବା ବାନ୍ଧିକି ପୂଜା କରିବାକୁ।
ହଁ।
ଆଉ ସ୍କୁଲ ରେ ବି ହୁଏ ସେମିତି ଗଣେଶ ପୂଜା କିନ୍ତୁ ଏଟା ଆମର ସଙ୍ଘ ହିସାବରେ ଆମେ କରୁଚୁ ଗୋଟେ ଆଉ।
ଓହ। ହଁ ଆମର ବି ସେମିତି ହୁଏ ତାପରେ ପୂଜା ପର୍ବ ସେମିତି ସବୁ ଲାଗିକିରି ରୁହେ। ଏପଟେ ଆମର ସବୁ ପୁଅ ମାନେ ପୂଜା ପର୍ବରେ ଭାଗ ନିଅନ୍ତି ଛୁଆ ସବୁ ପୂଜା ପର୍ବ ଯେତେକ ସବୁ ଅଛି ସବୁ ଆମ ଗାଁ ଆଡେ ଇଆଡେ ହୁଏ।
ହଁ।
ଆଉ ଡିଜେ ଫିଜେ ଭୋଜି ଭାତ ସବୁ ଆମର ଧୁମଧାମ୍ ରେ ଇଆଡ଼େ ସବୁ ଚାଲେ।
ହଁ ଆମେ ବା ଶୁଣିଥିଲୁ କଣ ଆପଣଙ୍କ ଆଡେ ବହୁତ ବଢିଆ ଧୁମଧାମରେ ହଉଛି ଗଣେଶ ପୂଜା।
ହଁ ଇଆଡ଼େ ବହୁତ ଭଲ ହଉଛି ଇଆଡ଼େ ଛଅ ସାତଟା ଲେଖାଏ ଆଉଛି ମେଢ ଆମର ବୁଲୁଛି।
ହଁ।
ଛଅ ସାତଟା ମେଢ ବୁଲୁଚି ବହୁତ। ବହୁତ ପିଲା ଭାଗ ନିଅନ୍ତି ଏଥିରେ ପିଲା ମିଶି ମାସିକି କ୍ଲବ ବାଇ କ୍ଲବ ଆମର ବ୍ୟାଚ୍ ବାଇ ଏମିତି ହୁଏ।
ହୁଁ।
ସେମିତି ମିଶି ମାଶିକି ଦୁଇଟା ତିନିଟା ବ୍ୟାଚ୍ ମିଶିକି ଗୋଟେ ମେଢ଼ କରନ୍ତି। ଏମତି ପାଞ୍ଚ ଛଅଟା ସାତଟା ଏମିତି ମେଢ଼ ହୁଏ। ବହୁତ ଧୁମଧାମ ରେ ହୁଏ ପନ୍ଦର ସତର ଦିନ ରହିବ ଆମ ମୂର୍ତ୍ତି ଗାଁ ରେ ମାନେ ଯୋଉ କ୍ଲବ କରିଥିବେ।
ହଁ।
ପନ୍ଦର ସତର ଦିନ୍ ଲାଖେ ରହିବେ ମୂର୍ତ୍ତି ତାପରେ ଭସାଣି ହୁଏ ସେ ଏତିକି ସତର ଦିନାଙ୍କ ଭୋଜି ଭାତ ହୁଏ ଏନ୍ତି ସବୁ ଖୁସି ମଜା କରନ୍ତି ଛୁଆ।
ହଁ।
ଏମିତି ରେ ଆମ ଗଣେଶ ପୂଜା ବହୁତ ଭଲ ଚାଲେ।
ଆମର ଏକରେ କରାଯାଏ ଯେତକ ମାନେ ବିସର୍ଜନ ଦିନ
ହୁଁ ହୁଁ।
ଏଇ ଯୋଉ ଲଡୁ ଦିଆଯାଏ ଗୋଟେ ଲଡୁ ନି ନିଲାମ କରାଯାଏ। ହଁ। ଏଇ
ଏଇ ଲଡୁ ଟାକୁୁ ବହୁତୁ ପଇସାରେ ମାନେ ଲୋକମାନେ ଡାକନ୍ତି ସେଇ ଯୋଉ ଲଡୁକୁ। ମୁଁ ଇଏ କରନ୍ତି। ଏ ମାନେ ନା କଣ ନିଲାମ୍ କରାଯାଏ ଯିଏ ଅଧିକ ପଇସା ଦିଏ ଆମର ଏଇଠି ବହୁତୁ ପଇସାରେ ବିକ୍ରି ହୁଏ ଲଡୁ ଗୋଟାକ।
ଆଚ୍ଛା।
ହଁ ସେଇଆ ଆଉ ଗୋଟେ ଜାଗାରେ ମାନେ ସମସ୍ତେ ଆମର ଇଆଡେ ଭସାଣିରେ ସବୁ ଗୋଟିଏ ଦିନକୁ ହିଁ ରଖିଥିବେ ସେଇ ଗୋଟିଏ ଦିନରେ ହିଁ ତେରଟା କି ଚଉଦଟା ଭଳିଆ ମେଢ଼କୁ ନିଅନ୍ତି ଏକା ସାଙ୍ଗେରେ।
ଆଚ୍ଛା।
ହଁ।
ହଉ ଭାଇ ମୁଁ ରଖୁଛି ଟିକେ ଯାଉଛି ଘରୁକୁ ଆଁ।
ହଉ।
ହଉ।